ହଁ, ଇ କୁହ।
ଆଉ କଣ ଅଛ?
ନା ଏଠ ବସିଥିଲି ଆଉ ତମେ।
ମ ଆମ ଏଇ ରହିଛି ଆଉ।
ଅ ଖାଇଛ ନହିଁ।
ହଁ ଖାଇସାରିଲାଣି ଏଇ ଜଷ୍ଟ ଏବେ ଖାଇଲି ଶୋଇ ପଡିଥିଲି ତ।
ଓହୋ। ଆ ଆଣ୍ଟି କଲରେିକ ହଁ ମୁଁ ଖାଇ ଏଇଠି ଖାଇକି ଏଠୁ। ଉପରେ ଆସି ବସିଛି ଆଉ।
ଉପରେ ମାନେ କରି ଛାତ ଉପରେ।
ହଁ ଚାତ ବରେ ଆସି ବସିଯିବା ଖାଇକି।
ହଁ।
ଆଉ ଗୁଳିଗୁଳି ଲାଗୁଛି ଆଉ ଏଇ ଭାତଛି ତ ଇଏ ଥିଲା ଶନିବାର ସାଧା ବାଲା ହେଇଥିଲା ଆଉ। ବି କ୍ରିକେଟ କରୁଛନ୍ତି କ୍ କଲ ମହିିଲ କ ତମେ କଲ୍ କଲ ତ ମୁଁ କହିଲି କଥା ଖାଇକି ବାଇସ ତ ଯିବି ଆଉ।
ତାଡ଼ିଲଣି ନା।
ହଁ ଏମତି ଏଇ ଏଇ ଟାଇମ୍ ରେ ଚାରିଟାରୁ ଛଅଟା କମ୍ପଲସରି ଛୁଆ ଖେଳିବେ ଆଉ। ଏଇ ଯାହା ହେଇଯାଉ ଆଉ। ହଁ ତମ ଆଡ଼େ ବି କଣ ଖେଳାଖେଳି କିଏ କରୁନ?
ନାଁ ଆମ ଆଡ଼େ ଆଜି ଟିକେ ବର୍ଷା ପାଗ ଉଠେଇଛି ତ ଏ ଖେଳୁନାହାଁନ୍ତି ଖେଳିବେ ଛୁଆ ଗୁରା ଠୁକୁରୁ ମୁକୁରୁ ଖେଳୁଛନ୍ତି ଖେଳିଆ ଆଉ। ଖରା ବି ହଉଥିଲା ଆଉ ଟିକେ ପରେ ଆଜି ଏଇନା ହଠାତ୍ କଣ ବର୍ଷା ପାଗ ଉଠେଇଲା।
ହଁ ବର୍ଷା ବି ସେଇଠୁ ଉଠେଇଛି ଆଡ଼େ ତ ଖରା ହଉଛି। କାଲି ଆଡେ ବର୍ଷା ହେଇଥିଲା ବହୁତ। ଜୋର ହେଲା ବା।
ଓ ଆଚ୍ଛା।
ସାମ୍ନାରେ ଗୋଟେ ଭର ଗଛ ଥିଲା ଭାଙ୍ଗିଗଲା। ବଡ଼ ବର ଗଛ ଟେ।
ହଁ ଜୋରେ କାଲି ହେଇଚି ବାତ୍ୟା ଭଳିଆ?
ଜୋରରେ ହେଇଚି ବା।
ହୁଁ ହୁଁ ହୁଁ ଆମର ଏମିତି ନର୍ମାଲ ହଉଛି ବା ଜୋରେ ଏତେ ହେଇନି। ନର୍ମାଲ ପବନ ବର୍ଷା ଯେମିତି ହେବା କଥା ଆଉ ଅଦିନିଆ ବର୍ଷା ସେମିତି ଗୁଡା।
ହଁ ଓ। ଆଉ ତମେ ଖେଳା ଖେଳି କିଛି କରୁନ ଆଉ? ଆଉ ବୁଲାବୁଲିକୁ କୁଆଡ଼େ ଯିବନି?
ଏଇ ଜଷ୍ଟ ଶୋଇଥିଲି ଉଠିକି ଖାଇକି ବସିଚି। ଆଉ ଟିକେ ଭଲ ଆଉ ପାଞ୍ଚ ଦଶ ମିନିଟ ଯାଉ କୁଆଡ଼େ ଗୋଟେ ବୁଲିଆ ଆଉ। ଡେଲି ତ ବୁଲାବୁଲି ହଉଛି।
ହଁ ସେଇଆ। ତମେ ଏଇ କୁଆଡେ କୁଆଡେ ବୁଲିବାକୁ ଯାଅ?
ଏଇ ଯୁଆଡେ ଯୁଆଡ଼େ ମନ ହେଇକା ଯୁଆଡେ ପାଇବ ସି ସିଆଡେ ବୁଲେ ଆଉ କଣ କରିଆ?
ଆଉ ତଥାପି ଅନୁମାନ ନାହିଁ କୁଆଡେ ଯାଅ? ଭଲ ଲାଗେ କୁଆଡେ ନା?
ହଁ କୁଆଡେ ଅଛିି ବି ଦୂରବାଟ ଏଇ ପାଖ ଖାଲି ଲୋକାଲରେ ଯେମିତି ବୁଲିବା କଥା। ଖଟିମଟି ସେନତି କରିବା କଥା ଆଉ କଣ କରିବ?
ସେଇଆ ଭଲ। ଏଠି ଗାଁ ରେ କଣ ଇଚ୍ଛା ହଉନି କୁଆଡେ ଯିବାକୁ। ବୁଲିବାକୁ ତ ନାଇଁ ଏଠି ସବୁ ପାଖରେ ଘର ଆଗରେ ବସିକି ଗେମ ଫେମ ଖେଳୁଛନ୍ତି। ବୁଲାବୁଲି ଏଠି ଅଧିକ ନାହିଁ ଆଉ। ତମର ସେଠି ଭଲ ବୁଲାବୁଲି କରୁଛ ଡେଲି ବାହାରିକି। ଏଠି ବୁଲାବୁଲି ନାହିଁ ଆଉ।
କାଇଁ ତମ ଗାର୍ଲଫ୍ରେଣ୍ଡ ସହ ବୁଲାବୁଲି କୁଆଡେ କରିବାକୁ ଯାଉନ କି?
ନାହିଁ ଯାଇନି ଯିବା ଆଉ। ସେ କହୁଥିଲା ଏବେ ଯିବ ବୋଲି ତ।
ଓହୋ ଏମତି ତାହେଲେ।
ହଁ ରଜରେ କହିଲା ଯିବୁ ବୋଲି ଆ ନେଇକି ଯାଇଥିଲି।
ଆଚ୍ଛା।
ସେ ବୁଲାବୁଲି କରିକି ଯାଇକି ଆସିଲି ଆଉ କଣ।
ଆଉ ଭଲ ରଜରେ ତ ବଢିଆ ବୁଲି ଲ ନା। ନା ଆମର ପା ଦୂର ବାଟ ଯାଇନି ସବୁ ବର୍ଷ ରଜରେ ଯାଏ ଏଇ ବର୍ଷ ରଜରେ ଗଲିନି ସେଥିପାଇଁ ସେ ରାଗିଚି ମୋ ଉପରେ।
ହଁ ବା କୋହୁଥୁ ଶୁଣି ପା ମୁଁ କହିଲି ମୁଁ କହିଲି ଆମରତ ଆସି ନାହାନ୍ତି ଆଉ।
ସେୟା। ହଁ ନିଜେ ବୁଲିବାକୁ ନିଜେ ବୁଲିବାକୁତ ଟାଇମ ହୋଉନି ବ ବର୍ଷା ପବନ ହୋଉଚି ଆଉ ଯିବୁ କେମିତି କ ଏତେ ବାଟୁ।
ଆଉ ସେଇଟା ବି ଠିକ୍ କଥା।
ଏମିତି ଚାଲିଚି ଆଉ ଗଣେଶ ପୂଜା ପୁଣି ଆଉ ପାଖେଇ ଆଇଲାଣି।
ହଁ ବା ଆମର ତ ସେଇ ଡିଜେ ବିଜେ ଆ ସେଇଆଡ ତ ଏଇ ବ୍ୟାଣ୍ଡ ଫ୍ଯାଣ୍ଡ ନାହିଁ।
ଆଜ୍ଞା।
ଯେବେ ଯୋଉ ଆସେ ସେଇ ଆସେ ନେଇକି ଖାଲି ପୋଖରୀ ନେଇକି ପକେଇ ଦିଅନ୍ତି ଆଉ।
ଓ ଏମିତି ତାହେଲେ।
ତମ ଆଡ଼େ କେମିତିି ହୁ
ଉଁ
ତମା ଆଡ଼େ କେମିତି କଣ କି?
ଆମର ସେମତି ଯେମିତି ହେବା କଥା ଏ ଚାନ୍ଦା କଲେକ୍ସନ ଷ୍ଟାର୍ଟ ହେଇଗଲାଣି। ଯୋଉ ଆମ ପେ ମେମ୍ବର ମାନ ଭିତରେ ଆଉ ତାର ବୁକିଂ ହବ ବ୍ୟାଣ୍ଡ ବା ଯାହା ହେଲେ ସେ ବୁକିଂ ଚାର୍ଜ ହବ ଆଉ। ମିଟିଂ ବି ହବ ଭୋଜି ହବ। ଯୋଉ ଗୋଟେ ମିଟିଂ ଯୋଉ ହବ।
ହଁ ମିଟିନମ ଆସେ କଣ କି ବ୍ୟାଣ୍ଡ।
କୋଉ କୋଉ ବ୍ୟାଣ୍ଡ ଆସେ କି ତମରି?
କଣ କହିଲ?
କୋଉ କୋଉ ବ୍ୟାଣ୍ଡ ଆସେ କି ତମରି?
ଆମର ସବୁ ସବୁଟା ଭଲ ବଜେଟ୍ ହିସାବରେ ପଇସା ହିସାବରେ ଦେଖିକି ଆଣିଲେ ଆଣିବୁ କଣ କରିବୁ।
ଓହୋ ଆଉ ବାଯା ହାରି କେ ବି ଆସେ
ସବୁ ଆମରବୋ ଧଉନ ଦାମରେ ରେ ହୁଏ ପୁରା।
ହଁ ସେପଟେ ମୁଁ ଜାଣିଛି ଗାଁ ରେ ଏତେ କିଛି ଇଏ ନାହିଁ କାଲି କଣ ପୂଜା ହଉଛି ବୋଲି ଗୋଟେ ନାଁ କୁ
ହୁଁ।
ଆଉ କିଛି ଅଧିକ ନାହିଁ। ତମର ଭଲ ଆଉ ତମ ସ୍କୁ ଚରା ବଚରା ବି ସେମିତି ହୁଏ ନୂଅ
ହଁ ଦଶରା ବଡ଼ ଆକାରରେ ହୁଏ। କଟକ ରେ ଫେମସ ଆଉ
ହଁ।
ଆଡେ ପୁର ଫେମସ ଦଶ ତମର ସିଆଡେ?
ମୁଁ ଏର ନମା ମୁଁ ଏଥର ଯାଇଥିଲି ବାଲିଚାତ୍ରାକୁ
ଆଚ୍ଛା।
ହଁ ବୁଲାବୁଲି କରିକି ଆସିଲି ଘର ଲୋକ ସହିତ।
ଓହୋ।
। ଅ ବାଲିଯାତ୍ରା କୁ ଆଉ କୋଉ କୋଉ ।
ଏଆଡେ ତ ସବୁ ବାର ବର୍ଷରେ ବାର ପର୍ବ ହୁଏ ଏଆଡେ ହେଁ ହେଁ।
ଆମର ପ୍ରାୟତ ପୂଜା ବର୍ଷକୁ ବର୍ଷ ଲାଗିକି ରହିବ। ଆସ ଟିକ ଗଣେଶ ପୂଜାସିବ ତାପରେ ବାଲିଯାତ୍ର ସେ ତଉ
ହୁଁ ଏଥର ଏଥର ଆସିବନି ବୁଲିବାକୁ?
। ହଁ ଯିବି ବୁଲାବୁଲି କରି ଆ
ଉଁହୁଁ ଉଁହୁଁ ହଁ ଫୋନ୍ ମା ଆଉ ତଛୁଇଠି ଦେଖହଇଯିବ ଆଉ ନା।
ହଁ ଫୋନ୍ ମାରିକି ଅଲୋକ ସହିତ ଯା କଲି ତ ଆଥର କମଇଥା ଫୋନ ମାଇଲିନି।
ଓଁ ଏଥର ଆସ ଏଥର ଯୋଉଥରେ ଆସ ଆସିବ ଫୋନ ମାରିବ ତ ଏଇଟାମ ଘର ପାଖ ଖରେ ଆଉ
ହଁ ଏଥର ଆବ ସାଙ୍ଗମାନାନଙ୍କ ସହିତ ନେଇକି ଯିବି କଲ୍ କରିକି ତମକୁ ଆଉ ଆସିବ ଟିକେ ଭଲରେ ବୁଲାବୁଲି କରି ହଉ ଆଉ
ହୁଁ କରିଆ ମିଶିକି କରିଆ ଆରାମସେ ବୁଲାବୁଲି ଚାରିଆଡେ ବୁଲାବୁଲି କରିବ ଆଉ କଣ ହ୍ୟାଲୋ ହ୍ୟାଲୋ। ହ୍ୟାଲୋ। ହ୍ୟାଲୋ। ଉଁ